ହ୍ୟାଲୋ
ହୁଁ କୁହ।
ହୁଁ
ମୁଁ ଆଡୁ କଣ ଗଲାଣି କେଜାନି ନେଟୱାର୍କ ପ୍ରୋବ୍ଲେମ ହଉଥିବ।
ହଁ ସେଇଆ ହଉଥୁବ ବର୍ଷା ହଉଛି?
ବର୍ଷା ଜୋରେ ସକାଳୁ ଲାଗିଛି।
ଏଠି ବି ସେଇଆ ବହୁତ ଜୋରସେ ବର୍ଷା ସେଇଥିପାଇଁ ଯଦିଓ ହଉଥିବ ହଉଥିବ।
ହଁ।
ଆଉ କଣ କରୁଛ? ଉପେଶ ସେମଛ ନାଇଁ ଏବେ ଯଷ୍ଟ ଖାଇଲି ଖାଇକି ବସିଛି। ଉଠିଲି ହଁ।
ଖାଇ ପିିଇକି ଗାଧୋଇ ପାଧେଇ ବସିଚି ଆଉ।
ହୁଁ ହୁଁ କଣ ଖାଇଲ?
ମୁଁ ଏକାଥରେ ଭାତ ଖାଇଦେଲି।
ଭାତ ମାନେ ଗରମ ଭାତ
ହୁଁ ହୁଁ ହୁଁ ଭୋକ ଲାଗିଲା ଆଉ କିଛି ହେଇନ ନଥିଲା ଭାତ ଖାଇ ଖାଇଦେଲି ଆଉ।
ଓହୋ ହଉ ଭଲ କଥା।
ହୁଁ। ଆଉ
ହଁ ଆଉ କଣ?
ତମେ ସକାଳୁ କେତେଟାରେ ଉଠ?
ମୁଁ ଉଠେ ସାତଟାରେ। କେତେବେଳେ ପାଞ୍ଚଟାରେ ମୋର ସେମିତି କିଛି ନାହିଁ ଠିକ୍। ଆଜିଉଠିଛି ନଅଟାରେ।
ହୁଁ ବଢିଆ।
ନା ଏଇଟିକେ ଡେରିରେ ସୋଇଲି ରାତିରେ ତ
ହୁଁ
ହଁ କାମ ଥିଲା କାମ ସାରିକି ଶୋଇଲା ବେଳକୁ ମୁଁ ଗୋଟେ ହେଇଗଲାଣି ମୁଁ ଦେଖିନି। ଆଉ ସକାଳୁ ନିଦ ଭାଙ୍ଗିବା ଦରକାର ପୁଣି।
ହୁଁ। ହଷ୍ଟେଲରେ ରହିଲେ କିନ୍ତୁ ଓଲଟା ଆଉ ନା
ହଁ ଘରେ ଟିକେ ଶାନ୍ତି।
ମୋର କିନ୍ତୁ ହଷ୍ଟେଲରେ ଶାନ୍ତି।
ଘରେ
ଘରେ ଅଇଲେ ଅବିଏସ୍ଲି ଜଲଦି ଉଠେଇବେ ହଷ୍ଟେଲରେ ମୁଁ ପଡିଥାଏ ମୋ ଇ ଚ୍ଛା ଯେତବଳେ ହୁଏ ଉଠେ।
ନଅ ଟା ଦଶ ଟା ଏଗାରଟା ଏମତି।
ହୁଁ ହଁ ସେଇଟା ଠିକ୍ କଥା। ମୁଣ୍ଡୋ
ମାଲିକ ଘରେ ରହିଲେ ତ ସବୁ ଉଠେଇଆକୁ ଆସିବେ।
ହଁ କହିବେ ଏତେ ଲେଟ୍ ଯାଏ କାଇଁ ଶୋଇଛୁ କୋଶ୍ଚିନ ଆସିବ ଆଗେ।
ହୁଁ। ଆଉ ତମେ କଣ ଖାଇଚ?
ମୁଁ ଖାଇଚି ରୁଟି ଆଉ ଭଜା।
ଉଁ ହୁଁ। ବର୍ଷା ହଉନଥିଲା କେତେ ଗରମ ହଉଥିଲା ଏବେ ବର୍ଷା ଚାଲଚି ଯେ ପୁରା ଟେ ଇଏରେ।
ସେ ଘରେ ଦେଖିଲୁ ହଁ। ଆଉ କଣ?
କେତେ ବର୍ଷା ହଉଚି ନା।
ବ ତୋର ସେଇ ବଢିଗଲା ବର୍ଷା।
ହୁଁ।
ଏ ଜୋର ଜୋର ପକଉଛି ମାନେ ଗୋଟେ କାମ ଯାର ଥିବ ନା ସେ ଘରୁ ବାହାରିକି ହିଁ ଯାଇପାରିବନି।
ସେଇଆ ବା ଇଏ କଣ ହଉଚି କହିଲ ଟିକିଏ ଟିକିଏ ବର୍ଷା ପୁରା ଲାଗି ରହିଚି କମୁନି କି ଅଁ ଛାଡୁନି।
ପେ ଟୋପେ ପକଉଥିବ ତାପରେ ଜୋର ହବ ଆଁ ହାଁ ଜୋର ଜୋର ଧିରେ ଧିରେ ବଢି ଯାଉଚି। ପୁଣି କମି ଯାଉଚି ଏମତି ଚଲେଇଚି।
ଏଇ ଏମତି ବର୍ଷା ଟା ଅସୁବିଧା କରାଏ।
ହଁ ବା ବହୁ ଜୋରସେ ବର୍ଷା ହଉଚି ଭଲ ଲାଗୁନି ଜ ମାନେ ବର୍ଷା ଭଲ ଲାଗେ। ନ୍ତୁ ମତେ ଅତି ଅଧିକା ବର୍ଷା ହେଲେ ଭଲ ଲାଗେନା କାଦୁଅ ମାଦୁ
ସେଇଆ
କାଦୁଅ ତ ଛାଡ ଚଳିବ ଠିକ୍ ଅଛି ପୋକ।
ହଁ ସେଇଟା ମେନ ପ୍ରୋବ୍ଲେମ ପୋକ।
ବହୁତ ଚିଡ଼ ଚିଡା ଲାଗେ ବେକାରିଆ ଲାଗେ।
ମୁଁ ତ ଅସନା ଲାଗେ ଭାରି।
ହଁ ଅସନା ଲାଗେ। ଅସନା ଲାଗେ ସେଇ ତ ମୁଁ ସେଇଆ ହିଁ କହିଆକୁ ଚାହୁଁଥିଲି କି ଅସନା ଲାଗେ।
ହୁଁ। ମତେ ଖାଲି ନିଦୁଆ ନିଦୁଆ ଲାଗୁଚି ସକାଳୁ ସିନା ଉଠି ଯାଉଚି।
ହୁଁ।
ଆଉ।
ପଢାପଢି?
ପଢାପଢି ଚାଲିଚି ଆଉ କଣ କରିଆ। ଯେମତି ସେମତି ଚାଲିବ ପଢାପଢି ଭାବୁଚି ଏୟା। ଅଲଗା କିଛି କୋର୍ସ କରିବି କି କଣ କରିବି ସେ କଥା।
ଓ ହୋ ମାନେ କମ୍ପ୍ୟୁଟର ଉପରେ ନା ଅଲଗା କଣ?
କମ୍ପ୍ୟୁଟର ନୁହେଁ ଭାବୁଛି ଡାଟା ସାଇନ୍ସ ଉପରେ କିଛି କୋର୍ସ କରିଦେବି କୋଉଠି ବେଟର ହୁଁ।
କମ୍ପୁଟର ଉପରେ କୋଉ କରିଚ ତମେ ଏ ଇଏ ହେଲାଣି।
କମ୍ପ୍ୟୁଟର ତ ମୁଁ ପି ଜି ଡି ସି ଏ ନର୍ମାଲି କରିଥିଲି ତାପରେ ତ ମୋର କମ୍ପ୍ୟୁଟର ହିଁ କାମ କାମ ଚାଲିଚି କମ୍ପ୍ୟୁଟର ସାଇନ୍ସ ଯେହେତୁ ତ ମୁଁ କୋଡିଙ୍ଗ ଫୋଡ଼ିଙ୍ଗ ଦେଲିଣି ଡେଲି ଚାଲିଚି ସେଗୁଡା ତ ଶିଖିବାକୁ ପଡୁଛି ଏଇ ଜାଭା ଏଚ୍ ଟି ଏମେଲ୍ ପାଇଥୁନ୍ ସି ପ୍ଲସ ପ୍ଲସ ଏ ସେଗୁଡା ସବୁ ଚାଲିଛି ଯେତିକି
ଠୁ ବହୁ କୋଉଟା ବେଶୀ କଷ୍ଟ।
କହିବାକୁ ଗଲେ ଜାଭା। ଆଉ ସି ସି ସି ହଁ ସେଇ ଦିଟା ସେଗୁଡାକ ମୁଁ ଏତେ ଭିତରକୁ ଯାଇନି ଯେହେତୁ ଫାଷ୍ଟ ଇୟର। ତ ଏଚ୍ ଟି ଏମେଲ୍ କିଛି ନାହିଁ ବେଶି ଟେନ୍ସ କିଛି ନର୍ମାଲ ବହୁତ୍।
ହୁଁ।
ହୁଁ। ପାଇଥନ ଟା ଭଲ ଜିନିଷ ପାଇଥନ ଟା ଆଉ ଯାଭା ର ନର୍ମାଲ ଜାଭା ର ଷ୍ଟାର୍ଟିଂ ରେ କିଛି ଧରି ପାରିବ ଟିକେ ତା ଆଗକୁ ଗଲେ ଆସିଯିବ ହାର୍ଡ।
ହୁଁ ଆଉ କୋଡିଙ୍ଗ କରିବା ତ ଅଭିଅସଲି ବହୁତ ହାର୍ଡ ଥାଏ।
ହାର୍ଡ ଥାଏ ମାନେ ତମକୁ ମାଇଣ୍ଡ ରେ ସେଟ କରିବାକୁ ପଡିବ କି ତମର କାହାପରେ କୋଉଟା ଲେଖିବ ତମେ।
ମାନେ ସେଟା କେଅ କଣ ଟା କରନ୍ତି କୋଡିଙ୍ଗ ଟା ଆକ୍ଚୁଆଲି।
କୋଡିଙ୍ଗ ତାର ବହୁତ ସାରା ଅଛି ଯେମିତି କିି ତମେ ଆପ୍ ବନେଇବ। ଏଇ ମୋ ଟେଷ୍ଟ ବନେଇବ ଗୋଟେ ଆମର ଦେଖ ଆମେ ଯେମତି ନର୍ମାଲି ଗୋଟେ ଗ୍ରାଫିକ୍ସଆନ। ଗୋଟେ ପୋଷ୍ଟର ବନଉଛେ ଠିକ ଅଛି ଫ୍ରଣ୍ଟ ପେଜ ଟା ଗ୍ରାଫିକ୍ସ ଧର ଡାଇରେକ୍ଟ ଫଟୋ ସବ କୁ ଯାଇକି ଆମେ ଏମିତି ବନେଇ ଦଉଛେ ସିଧା। ଯୋଉ ଏଲ ମେଣ୍ଟ ପେପର ଆଉ ଗୁଗଲ ରୁ କି ଯୋଉଥୁ ଡାଉନଲୋଡ କଲେ ଫଟ ଫଟ ସେରା ଆଣିକି ତା ଦେହରେ ପେଷ୍ଟ କରିଦଉଚେ କିନ୍ତୁ ସେଟା ହଉଚି ତମର କୋଉ କଲର ଦରକାର କୋଉ ଫଣ୍ଟ ଦରକାର। କୋଉ ଡିଜାଇନ ଦରକାର ସେଇଟା ବ୍ୟାକଗ୍ରାଉଣ୍ଡରେ ଲେଖିବାକୁ ପଡେ ଡ ବ୍ୟ ହଁ ବ୍ୟାକଣ୍ଡ ଅଛି ଫ୍ରଣ୍ଟ ଏଣ୍ଡ ଅଛି ସବୁ ଡେଭଲପର ଅଛନ୍ତି ସବୁ ଟାଇପ ର ତ ଲେଖ ଆଜ୍ଞା ହଁ। ଆଉ ସେ ଲେଖିବା ଟା ନୁହେଁ ବି ଲେଖିଦବ ଏମିତି ମନ ଇଛା ତା ଦେହରେ ବହୁତ ସାରା ଜିନିଷ ଅଛି ଟିକେ ଭୁଲ ହେଇଗଲା ପୁଣି କ ହଁ ହଁ।
ହୁଁ ହୁଁ।
ଯେମିତି କିି ଆମର ସେଇଭଳିଆ।
ହୁଁ।
ମ୍ୟାଥର କନସେ୍ଟ ମାନେ ଯଦି ଯୋଉମାନେ କୋଡିଙ୍ଗ ଶିଖିଥିବେ ତାଙ୍କେ ମ୍ୟାପ ରେ କନ୍ସେପ୍ଟ ମାନେ ବୁଝେଇ ଦେଲେ ବୁଝା ପଡିଯିବ।
ହଁ ହୁଁ। ଟିକେ କୋଉଠି ଭୁଲ ହେଲା ମାନେ ପୁରା ଭୁଲ ନା।
ଏ ହେଲେ ତାକୁ ଦେଖିକି ପୁଣି ଯାଇକି ଚେଞ୍ଜ କରିବାକୁ ପଡିବ ଆଉ ଦେଖି ଦେଖିକି।
ଦେଖ ପିଲା ସବୁ କରନ୍ତି କେତେ ଟପ୍ ନାଏଁ।
ହଁ ମକେ ଏମାନେ ହଉଛନ୍ତି ପେଜ ଯୋଉମାନେ ବନାନ୍ତି ୱେବ ପେଜ। ସେମାନେ ଏଗୁଡା ଆଉ ଯୋଉମାନେ ଆପ୍ ବନଉଥିବେ ସେମାନେ ତ ଆହୁରି ହାର୍ଡ। ମୁଁ କହିପାରିବିନି ସେଗୁଡା ସେ ବହୁତ ଆହୁରି ଆଗରେ।
ହଁ ହଁଅଁ। ଆପ୍ ବନଉଥିବେ ତା ଭିତରେ ସବୁ କେମିତି କଣ ରହୁଥିବ ସେଟା ପାଇଁ ବନଉଥିବେ।
ହଁ ହଁ। ଆପ୍ ବନେଇବା ଗୋଟେ ଗୋଟେ କଣ ଛୋଟ କଥା କି ଗୋଟେ ଗୋଟେ ଆପ୍ ବନେଇବା। ଯେ କୌଣସି ବି ହଉ କେମିତି ସବୁ ଠିକ ଠାକ କରିବାକୁ ପଡିବ ନା।
ତମେ କଣ ଶିଖିଲଣିି।
ଆଉ କଣ କୁହନା ଆପଣଙ୍କର କେମତି ପଡ଼େ?
କଣ କହିଲ?
ତୁମର କେମିତି କଣ ପଢା ପଢି ଚାଲ୍
ମୋର ତ ସରିଲାଣି ଆଜି ପାଇଁ ଫିଲାଲ୍ କିଛି ପଢାପଢି ଚାଲିନି କି ମାଷ୍ଟର୍ସ କରିବାର ଅଛି ଆଉ
ଆଛା କଣ ଷ୍ଟ୍ରିମ୍ କଣ ଥିଲା?
ସୋସିଓଲୋଜିରେ। ଆଛ୍ ହୁଁ ହୁଁ।
କୋଉ କଲେଜ ତମର?
ଉଁ ମୋର ଥିଲା ରେଭେନ୍ସା ୟନିଭର୍
ଓ ଆଛା ରେଭେନ୍ସା।
ହଁ। ଦେଖିବା ଏବେ ସେୟା କାଉସିଲ୍ ବଗେରା ଚାଲିଛି କୋଉଠି କଣ ହଉଛି ଦେଖିବା?
ହଁ କାଉନ୍ସଲିଂ ବଗେରା ତ ଚାଲିଛି ଏଇନାକେ। ପଢିନିଅ ପାଠକୁ ଛାଡିଲେ ଆଉ କିଛି ନାହିଁ ଲାଇଫରେ।
ଖାସ କରି ଝିଅ ମାନଙ୍କର।
ଝିଅ ମାନଙ୍କ କଥା କହୁଛି।
ହୁଁ ହୁଁ ହୁଁ ଆମ ପାଇଁ ସବୁ ଇମ୍ପୋର୍ଟାଣ୍ଟ ଚାକିରି କରି କରିବ ବାହାହବ ଟାଇମ ଯାଉ ଛି ଏଇ ଯାଉ
ହଁ। ସେମିତି ଶୁଭ ପାଠ ନପଢିଲେବି କହିଦେବେ ବି ସେମିତି ସମସ୍ତେ।
ହୁଁ।
ହୁଁ ହୁଁ
କୋଉଠି ଅଲଗା କୋଉ ଲାଇନରେ ସମସ୍ତେ ଯାଇପାରିବେ।
ହୁଁ।
ମୁଁ କହିଲି ଅଲଗା କୋଉ ଲାଇନରେ ଆଉ ସମସ୍ତେ କୋଉ ଯାଇପାରିବେ କି ସବୁଝିଅମାନେ।
ହଁ ହଁ। ଅଲଗା ଲାଇନରେ ମାନେ ସବୁ ଜିନିଷ ଶିଖିବାର ଅଛି ସବୁ ଜିନିଷଟା ଶିଖିଲେ ବି ତମ ପାଇଁ ଭଲ।
ଏବେ ଯେମିତି କମ୍ପିଟେଟିବ ଦୁନିଆ ହେଲାଣି କିଛି ତ ରଖିବାକୁ ପଡିବ।
ହୁଁ। ହଁ ଠିକ ଅଛି ରଖୁଛି ନେଷ୍ଟ୍ କଲରେ କଥା ହବା।